ହାଲୋ।
ହଁ ହଁ ଆରେ କଣ ଫୋନ କରିଥିଲୁ ସକାଳେ?
ହଁ ତୁ ତ ରିସିଭ କଲୁନି ଆଉ।
ହ। ହଁ ମୁଁ ଆଉ ଦେଖିନେଇ ମୁଁ ସକାଳୁ ଇଆଡେ ସିଆଡେ ହୋଉଚି ଆଉ ଫୋନ୍ ଧରିନି ତାପରେ ଗାଧେ ଗୋ ପଳେଇଚି ଆଉ ଦେଖିନି ଆଉ।
ମୁଁ କଲ୍ କଲି ଯେ ତୁ ଆଉ ରିସିଭ୍ କଲୁନି ତ ମୁଁ ଭଲି ବୋଧେ କୋଉଠି ବ୍ୟସ୍ତ ଅଛି। ହୋଉ।
ନା ମ ସକାଳୁ ଦେଖିନାଇଁ ଫୋନ୍ ତ।
ହଁ ମୁଁ ତାପରେ ଘରକୁ କରିଥିଲି। ଉଠେଇଲେ ଯେ କହିଲି ନା ଗାଧେଇ ଯାଇଛି ସେ ଦେଖିନି ଚାର୍ଜ୍ ବସେଇ ଦେଇଥିଲା। ଫୋନ୍।
ହଁ ପା ମାମା ମତେ କହିଲେ।
ହଁ। ମୁଁ ଆଉ ଝିଅ ଟାକୁ କରିଥି ହେ ବସିଛି ଆଉ କଣ କରିବି ଗରମ୍ ତ ହୋଉଛି ପ୍ରବଳ।
ଅ ହଁ କହନା ଯୋଉ ଗରମ୍।
ତମା ଆଡ଼େ ବିି?
ଆଉ ଖରା ପୁରା ମୁଣ୍ଡ ଉପରେ ଖରା ଭଳିଆ ଖରା ହୋଉଛି। ନାଁ ନାଁ ବର୍ଷା ଆମ ଯେ କେବେ ଥିଲା ଏବେ ଆଉ ନାହିଁ।
କାଲି ଉପରଏଳା ଆମ ଆଡେ ଟିକେ ହେଇଯାଇଥିଲା ଫୁର୍ ଫୁର୍।
ଉଁ।
ଆଉ କାଇଁ ହେଇନି ବର୍ଷା ଖରା ନାଦିକି ହୋଉଚି।
ହଁ ପା ଖରା ଟା ପ୍ରବଳ ହୋଉଚି ଏବେ।
ହଁ ଖରା ତୁଳନାରେ ବର୍ଷା କିଛି ହୋଉନି।
ବର୍ଷା ଟିକେ ହବା ତାନା ବର୍ଷା ଦିନ ଟା ଆସିଲା କିନ୍ତୁ ଏଥର କଁ କୋଉଠି ଯୋଡା ଜେଷ୍ ଟ ପଡୁଚି ନା କଣ। ସେଇଥିପାଇଁ ଗରମ ଅଧିକା ହବ ଅଧିକ ଦିନ ବ।
ହେ ସେ ଜ୍ୟେଷ୍ଠ ତ ପଳେଇଲାଣି ଯୋଡା ଜ୍ୟେଷ୍ଠ।
ମାନେ ସେଇଥିପାଇଁ ଟିକେ ଗରମ ଟା ବେଶୀ ଦିନ୍ ରହିଚି ମାନେ ଏତେବେଳକୁ ନଲେ ବର୍ଷା ଦିନ ଆସିଲାନି ନା।
ହଁ ଏତ ବେଳକୁ ପୁରା ବର୍ଷା ହେଇକି ବିଲ ବାଡି କାଦୁଅ ହବା କଥା।
ହଁ ଏ କିନ୍ତୁ ଖରା ଦିନ ଭଳିଆ ପାଗ ଦୋଉଛି।
ହୁଁ ଖରା ହଉଛିିପା ଚାଷ ବି ଏପଟେ ସେତେ ହେଇନି ଏବେ ସବୁ ଚାଷ କରିକି ତଳି ଫଳି ପକୋଉଚନ୍ତି ଆଉ।
ହୁଁ ଆଉ ଅଜାଙ୍କ ଦେହ କେମିତି ଅଛି ଏବେ?
ହଁ ଭଲ ଅଛି ଆଉ।
କଁ କରୁଚନ୍ତି ଅଜା?
ହୁଁ ସିଏ ନାହାନ୍ତି ଯାଇଛନ୍ତି ଗୋଟ ଠିକି ଗୋଟେ ଜାଗାକୁ ଯାଇଛନ୍ତି।
ଓହୋଁ ସେ ମାଉସୀ ହଟିକେ ଯାଇଛନ୍ତି କି ତାଙ୍କର ଆଯି ଯୋଉ ନିର୍ବନ୍ଧନା କଣ?
ହଁ।
ତମର ତାପରେ ଯିବ ଆଉ ପଛରେ ନା କଣ?
ହଁ ଆମର ପଛରେ ଯିବୁ ପଛରେ ଆଉ ଏବେ ଖରାରେ ଆଉ କିଏ ଯାଉଚି। ଉପ୍ତର ବେଳାକୁ ଯିବା ଆଉ।
ତାଙ୍କର ଆଜି ଖାଇବା ପିଇବା ବି କରୁ ଛନ୍ତି ମାନେ ନିର୍ବନ୍ଧ ଅଛି ତାପରେ ଖାଇବା ପିଇ ବି କରୁଚନ୍ତି ନା?
ହଁ ତାଙ୍କର ଏବେ ଯୋଉ କୁଣିଆ ଆସିବେ ତାଙ୍କ ପାଇଁ କରିଦେଇଚନ୍ତି ଆଉ। ଆଉ ତାଙ୍କର ଯୋଉଦିନ ମଂ ଗନ ହବ ସେଇଦିନ ଗାଁ ଲୋକଙ୍କୁ ଭୋଜିଦେବେ ଆଉ।
ଓହୋ। କେତେ ତାରିଖରେ କେବେ କେବେ ତାଙ୍କ ବାହାଘର?
ତାଙ୍କର ଏ ଦଶ୍ ଏଗାର।
ଦଶ ତାରିଖି ଏଗାର ତାରିଖ। ନାଇଁ ହଁ ଭଲ। ଦେଖିବା ଝିଅର ତ ଡିଉଟି ରୁ ଛୁଟି ମିଳୁଛି କି ନାହିଁ ପୁଣି ଆମର ସେମିଷ୍ଟାର ବି ଅଛି ତାର ଇଣ୍ଟରନାଲ ହବ ସରିଥିବ କି ନାଇଁ ଜଣାନି।
ହଁ ମୁଁ ବି ସେ ଯିବି ନା ନାଇଁ ଜଣା ନାହିଁ।
କାହିଁକି ତମ ତୁ ତ ସେଇଠି ରହଚୁ, ଆଉ ତୁ କୁଆଡେ ଯିବୁ ନା ଯିବୁନି?
ହ ସେଠ ସେଇଠି ରହିଲେ ମଧ୍ୟ କଲେଜ ଯାହାହଉଛି ଯିବି ଆଉ ଟାଇମ୍ ହି ମିଳୁନି ଦିପହରେ।
ଅଁ ହଁ ସେ ଟାଇମ ହେଲେ ଯିବୁ ମୁଁ ତ ଏବେ ଯୋଉ କମ୍ପୁଟର କ୍ଲାସ୍ ଯାଉଚି ବୋଲି କଲେଜରୁ ଆସିକି ଶୋଇଥିବି ମାନେ ସାଙ୍ଗେ ସାଙ୍ଗେ ତ ନିଦ ହଉନି। ଅଧ ମାନେ ଅଧଘଣ୍ଟା ବି ଶୋଇନଥିବି, ଟାଇମ ହେଇଗଲେ ଉଠିକି ଦୌଡିବି।
ହଁ ସେଇଆ କମ୍ପ୍ୟୁଟର କେବେଠୁ ଯାଉଚୁ?
ଏଇ ମେ ମେ କେତେ ରେ ଗୋଟେ ଯାଇଥିଲି, ଆଉ ମାନେ ଦେଢ ମାସ ପାଖା ପାଖି ହେଇଗଲାଣି। ଣି ଆଉ।
ଓ ହୋ କଣ କଣ ସବୁ ଶିଖିଲୁଣି?
ଶିଖିଲି ଦେଢ ମାସରେ କଣ ମାନେ ଆର ମାସ ଟା ତ ଆ ଆମେ ଅଧା ରୁ ଯେହେତୁ ଯାଇଥିଲୁ ସେତେବେଳକୁ ଫଣ୍ଡାମେଣ୍ଟାଲ ସବୁ ବେସିକ ଜିନିଷ ସବୁ ବୁ କହୁଥିଲେ। କମ୍ପ୍ୟୁଟର କି ମାନେ ଯୋଉ ହିଷ୍ଟ୍ରି ଅଫ କମ୍ପୁଟର ଏଇ ସବୁ ଏଇଗୁଡାକ। ଫଣ୍ଡାମେଣ୍ଟାଲ ଜିନିଷ ତାପରେ ଏବେ ଏବେ ହିଁ ଦି ସପ୍ତାହ ହେଲାଣି ଷ୍ଟାର୍ଟ ହେଇଚି ମାନେ ଲାବ ର ଯୋଉ କଣ ଏମ ଏସ ୱାର୍ଡ ହରିକା ଏବେ ଷ୍ଟାର୍ଟ ହେଇଚି।
ଆମେ ବି ଯାଇ ମୁଁ ଯାଇଥିଲି ମୋର ପ୍ଲସ ଟୁ ସରୁ ସରୁ ଯାଇଥିଲି ହେରି କମ୍ପ୍ୟୁଟର।
ଓ ହୋ ତୁ କୋଉ କୋର୍ସ ଟା କରିଥିଲୁ କହ ତ ପି ଜି ଡି ସି ଏ?
ପି ଜିି ଡି ଶି ଏ। ପି ଜି ହଁ ମୁଁ ପୁରା ବର୍ଷ ଟିକେ ସେଥିରେ ଟାଲି ଫାଲି ସବୁ ରହିଯାଇଥିଲା।
ଟାଲି ବି କରିଦେଇଚୁ? କିନ୍ତୁ ତମକୁ ପି ଜି ଡି ସି ଏ ସାର୍ଟିଫିକେଟ ତ ମିଳି ନ ଥିବ ବୋଧେ?
ସାର୍ଟିଫିକେଟ ମିଳିଯାଇଚି ନା।
ପି ଜି ଡି ସି ଏରେ ତ ମିଳିନଥିବ କି ତମେ ଯୋଉ ଡି ସି ଏ କୋର୍ସରେ ପି ଜି କରଚ ବୋଲି କାହିଁକିନା ତୋର ଏତ ବେଳକୁ ଗ୍ରାଜୁଏସନ ବି କମ୍ପ୍ଲିଟ ହେଇନଥିବ।
ନା।
ସେଇ ଗୋଟେ ତ ଆଛା ତତେ କେତେ ଟା ସାର୍ଟିଫିକେଟ ମିଳିଚି ଟୋଟାଲ୍?
ଟୋଟାଲ୍ ମତେ ଗୋଟେ ମିଳିଚି।
ଅହୋ ତମେ ତୁ ପ୍ରାଇଭେଟ ରେ କରୁଥିଲୁ ବୋଧେ।
କଣ କହିଲୁ?
ମୁଁ କହିଲି ତୁ ଯୋଉ କମ୍ପୁଟର କୋର୍ସ ଟା କରିଚୁ ପ୍ରାଇଭେଟରେ ନା ଗମେଣ୍ଟ ରେ?
ନାଇଁ ନାଇଁ ସେଇଟା ପ୍ରାଇଭେଟ ଯେ ସେ କଣ କହିଲୁ ସିଏ କହୁଚନ୍ତି ସେ ସାର୍ଟିଫିକେଟ କିନ୍ତୁ ଗମେଣ୍ଟ ରୁ ଆସୁଚି।
ହଁ ମାନେ କୋଉ ୟୁନିଭରସିଟି ଅଣ୍ଡରରେ ଥିବ ଆଉ।
ହଁ ସେଇଟା ଥିବ କୋଉ ଅଣ୍ଡରରେ କିନ୍ତୁ ମୁଁ ଜାଣିନି ଆମ ଏଇ ଗୁଡିପୋଡାରେ ହଉଚି।
ହ ତାହେଲେ ତ ସେ ସାର୍ଟିଫିକେଟ ଟା ୟୁନିଭର୍ସିଟିରୁୁ ଆସିଚି ଆଉ ନା ତମ ସେ ଯଉ ଇ ଷ୍ଟିଟ୍ୟୁଟ ଯୋଉଠି ଶିଖାହଉଥିଲା ସେଇଟା ର?
ନାଇଁ ନାଇଁ ସେଇଟା ଆସିଚି ଗମେଣ୍ଟରୁ କୋଉ ୟୁନିଭରସିଟିରୁ। ମୁଁ ଦେଖିନି ଠିକ ସେ ମୋର ଦେଖିଚି ଯେ ମୋର ମନେ ପଡୁନି।
ହଁ ଯେ କିନ୍ତୁ ଯଦି ପି ଜି ଡି ସି ଏ ମାନେ ତୁ ଯଦି ଗ୍ରାଜୁଏସନ ସରିଲା ବେଳକୁ ପି ଜି ଡି ସି ଏ ସରିଥାନ୍ତା, ତତେ ସେଇଟା ଆର ଅଲଗା ଗୋଟେ ସାର୍ଟିଫିକେଟ ମିଳିଥାନ୍ତା। ପି ଜିି ଡି ସି ଏ ର
ଜାଣିଛି କି ମୋର ମୋର ତ ପ୍ଲସ୍ ଥ୍ରୀ କରିବାର ନଥିଲା।
ହୁଁ।
ସେଇଥିପାଇଁ ମୁଁ କହିଲି ଆଉ କମ୍ପ୍ୟୁଟର ଟା କରିକି କୋଉ ଗୋଟେ ସେଣ୍ଟର ଜାଗା ରହିଯିବା ଆଉ।
ତା ପରେ କମ୍ପା ମ୍ପୁଟର କରି ସାରିଲା ପରେ ସେ ସାର୍ କହିଲେ ଗ୍ରାଜୁଏସନ ନହେଲେ କୋଉଠି ବି ରହିପାରିବନି।
ହଁ ସେଇ ତ କଥା ୱାନ ୟଇର କୋର୍ସ କରିଥିଲେ ବି ସେଇ ଯୋଉ ଅଁ ଯେହେତୁ ପି ଜି ଡି ସି ଏ କରିଥିଲେ ବି ଗ୍ରାଜୁଏସନ ସାର୍ଟିଫିକେଟ ତୋ ପାଖରେ ନ ଥିଲେ ତା ସାର୍ଟିଫିକେଟ ଟା ଦିଆ ହବନି।
ସେଇଆ ମୁଁ କହିଲି ଆଗୁରୁ ରୁ ଜାଣିଥିଲି ମୁଁ ଆଗ ଗ୍ରାଜୁଏସନ୍ କରିଥାନ୍ତି ତାପରେ ଯାଇ କମ୍ପ୍ୟୁଟର କରିଥାନ୍ତି। ଆଉ ତାପରେ ମୁଁ ପ୍ଲସ୍ ଟୁ ରୁ ପ୍ଲସ୍ ଟୁ ରୁ କର ଦେଲି ଯଉ ମତେ ମୋର ଆଉ ହେ ଏବେ ହେତେ କିଛି ମନେ ପଡୁନି।
ସେ ତ ମନେ ବି ରହିବନି ଏନେ ଏତେ ଦିନ ଗ୍ୟାପ୍ ହେଇଗଲେ କମ୍ପୁଟର୍ ସେତେ ଏତେ ପ୍ରାକ୍ଟିସ୍ ହଁ। ହୁଁ ପ୍ରାକ୍ଟିସ ରହିଲେ ଗୋଟେ ମନେଥାନ୍ତା।
ହଁ। କମ୍ପୁଟର ସହିତ ଆଉ କିଛି ଲିଙ୍କ୍ ରହିଲାନି ମୋର ଆଉ ସେତେ କିଛି ମନେ ପଡୁନି।
ଆଛା ତ ତୋ ତୋର ଯୋଉ ଟାଲି କୋର୍ସର ତତେ ପ୍ରୋଗ୍ରାମିଂ ହେରିକା ଶିଖେଇଥିଲେ?
ୱ ନାହିଁ ସେ ଗୁଡା କିଛି ଏଇ ଯୋଉ କଣ କହିଲୁ ନୋ ପ୍ୟାଡ ୱାର୍ଡ ପ୍ୟାଡ
ହଁ ଏଗୁରା ତ ଏବେ ଆମ ପଢା ଚାଲିଛି ଏମ ସ୍ପ୍ ଇସ୍ ହଁ ଏମ୍ ଏସ୍ ଅଫିସ ରେ ପଢା ହଉଛି ଏଗୁରା ସବୁ।
ହଁ ସେଗୁଡାକ ପଢେଇଥିଲେ।
ଆଚ୍ଛା ତମର କଣ କେମତି ହଉଥିଲା କ୍ଲାସ ଆମର ତ ଗୋଟେ ଦିନ ଥିଓରି ତାପର ଦିନ ଲ୍ଯା ଆବ ରହୁଚି। ସେଇ ଲ୍ଯାବରେ ଯୋଉ ସେସନ ଗୁଡାକ ଆସିବ ଶୁଣିବ। ଅହଁ ସେ ଲ୍ଯାବ୍ ଲ୍ଯାବରେ ଯୋଉ ପ୍ରାକ୍ଟିକାଲ କ୍ଲାସରେ ଯୋଉ ସେସନ ଆସିବ ଯୋଉ ଭିଡିଓ ଦେଖି ଡିଓ ସେମିତି ଆସୁଥିଲେ ତମର?
ଏ ଯୋଉ ୱସାଇଟ୍
ହଁ ମୁଁ ସେଇ ଫାଷ୍ଟ ଯୋଉ ତିନି ମାସର ସେସନ୍ ଆସିବ ପଚାଶ ଟା ନା କେତେଟା?
ହଁ ହଁ ସେଇଟା ଆସିଥିଲା।
ହଁ ଯୋଉ ୟର କଡ୍ ଦେଇ ଭିଡିଓ ଶୁଣିବ।
ହଁ ସେ କୋସ୍ଚିନ୍ ଆସିବ ତାର ଆନ୍ସର ଦେବ ସେଇଟାର ବି ଗୋଟେ ଏଗଜାମ୍ ହୋଉଥିଲା।
ହଁ ତିନି ମାସ ପରେ ଗୋଟେ ଏଗଜାମ୍ ହବ ଏସି ଆଇ ଟି ର।
ହଁ ଓ ଏସି ଆଇଟି ସେଇଟା ହଁ ଆମର ହେଇଥିଲା ଆମେ ସବ୍ ଶୁଣୁଥିଲୁ କାନରେ ଖାଲି ଦେଇକି ତ ଶୁଣିବା କଥା।
ହଁ ସେଇ ଭିତରୁ ହିଁ କୋଶ୍ଚିନ୍ ଆସ୍ ଅ ହ। ନା ଆମେ ନିଜେ ହି କରିଚୁ। ନିଜେ କରୁଛୁ। ଉଁ ଯୋଉଠି ନ ବୁଝିପାରୁଚୁ ସାର ଆସିକି କି କରେଇ ଦଉଛନ୍ତି ଆଉ।
ଆମର ସବୁ ସାର୍ କରେଇ ଦଉଥିଲେ।
ନା ନା। ନା ଭଲ ଯେ, କମ୍ପ୍ୟୁଟର ଟା ହେଲେ କରିଛୁ କିନ୍ତୁ ଯଦି ସେତେ କମ୍ପ୍ୟୁଟର ସହିତ ଆଟ୍ କୁଏଣ୍ଟେଡ ଥାନ୍ତୁ ଭଲ ହେଇଥାନ୍ତା।
ସେଇଆ ବା ମୋର ମାନେ ଗ୍ୟାପ ବି ଆସିକି ଦେଢ ବର୍ଷ ପରେ ହେଇଗଲା। କମ୍ପୁଟର ସେଇଟା କିଛି ଲିଙ୍କ୍ ହଁ ନୋଟ୍ ଅଛି ମୋ ପାଖରେ। ଅଛି ଅଛି ନୋଟ ପାଖରେ।
ନୋଟ୍ ଟା ହେଲେ ଯେତେବେଳେ କୋଉଠି କଁ କାମ ଦରକାର ହେଲେ ନୋଟ ଟା ଆଗ ଦେଖିଦବୁ ତାପରେ। ଯାହା। ହେଲେ ଟିକେ ମନେ ପ ମନେ ତ ପଡିବ। କିନ୍ତୁ ପ୍ରାକ୍ଟିକାଲ ଯୋଉଟା କରିଥିବୁ ସେଇଟା। ତ ମନେ ରଖିବା ଦରକାର ଟିକେ ମତେ ବି ଏବେ ଲାଗୁଛି।
ହଁ ମନେ ରଖ ନ ରହିଲେ ତ କିଛି କରି ପାରିବନି ଆଉ।
ଆଉ ଖାଇବା ପିଇଆ ସରିଜାଇଛି ତମର ସବୁ।
ହ ହଁ ଖାଇବା ପିଇବା ସରିଲାଣି।
ଭଲ ଆଉ ଆମର ତ ଖାଇବା ପିଇଆ ହେଇନି ଆମେ ଖାଇବାକୁ ଯିବୁ ଆଉ।
ହଁ ହଉ ଯା ଖାଇବୁ ଆଉ।
ହୁଁ ହ ହଉ ଆଉ କେତେବେଳେ ଫୋନ କରିବି ଆଉ ରହିଲି।
ହୁଁ।